ହଉ!
ଶୁଭଛିନା? ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭୁଛି କୁହ?
ଆଜ୍ଞା, କଣ କରୁଥିଲେ କଣ ଖାଇଲେ?
ନାଇଁ ସେ ଏମିତି କଥା ହଉଥିଲା ଆଉ।
ଆଜ୍ଞା ନାଇଁ ଆପଣ ଆଜି କଣ ଖାଇଲେ?
ମୁଁ ନା ଆଜି ଆମର ଆଜି ଏ ରୁଟି ଭଜା ହେଇଥିଲା।
ରୁଟି ଭଜା, ଆପଣ କରିଥିଲେ?
ହଁ ସେ ଆମେ କରିଥିଲୁ ଆଉ।
ଆଉ ଆପଣଙ୍କ ଝିଅ ଶୋଇଲାଣି?
ଚଗଲା ହୋଉଛି କହିଲା ମୁଁ ଯିବମି ପଦାକୁ ଚୁପ୍ କିନା ଶୁଅ ମୁଁ ଆସେ କଥା ହେଇକି। ଆଜି ତା ବାପା ଆସୁଛନ୍ତି ତ, ହଁ। ଏଇ ଘର ଭିତରେ କଣ ନେଟୱାର୍କ ପାଉନି ସେଥିପାଇଁ ପଦାକୁ ଆସିବାକୁ ପଡିଲା।
ଆଜ୍ଞା, ମୋ କଥା ଆପଣଙ୍କୁ କ୍ଲିଅର ସଭୁଛି?
ହଁ ଶୁଭୁଚି।
ମୋର ବି ଟିକେ ବୋଧେ ନେଟୱାର୍କ ଅପଡାଉନ ହୋଉଥିଲା କି କଣ ସେଥିଲାଗି ଲାଗୁନଥିଲା। କଣ ନା ଏବେ ଠିକ ଅଛି ହେଲେ ମନେ କଣ କି ବର୍ଷା ହେଉଥିଲାନା ଯୋରରେ ସେଇଥିଲାଗି ଥିଲା
ହୁଁ କୋଉଠି ଟିକେ ବାହାରକୁ ପଳେଇ ଆସନ୍ତୁ ନେଟୱାର୍କ ପାଇବ ଭଲ।
ଏବେ ପାଇିଲାଣିି।
ହୁଁ, ହଁ ପୁରା କ୍କିଅର ଶୁଭୁଚି। ଏଇ ଦିନ ବେଳା କଣ କି ସବୁ କଥା ଅନ୍ ହେଇଯାଉଛି ନା। ନେଟରେ, ଆଉ ସେଥିପାଇଁ ଟିକେ ନେଟୱାର୍କ ପାଉନି।
ତାପରେ ଆଟକ୍ ହେଇଯାଉଚି ତ ସେଥିଲାଗି ଟିକେ
ହୁଁ ହୁଁ। ଆ ଏଇନା ସବୁ ବନ୍ଦ ବାନ୍ଦ ଅଛି, ସେ ଯାହା କଲ ବ୍ୟକ୍ କଲେ ବି ଲାଗୁଛି। ଆଉ କଣ ଖାଇଛନ୍ତି ଆପଣ?
ମୁଁ ତ ଏବେ ହାତ ଧୋଇଲି ଆଉ ସାଲାଡ଼ ଖାଇଲି। ଆଉ ମିଶ୍ଚର କାଇଁ ନା ମୋର ମେସ ଆଜି ରୋସ୍ ଇ ବନ୍ଦ ତ ଭାତ ରଖିକୀ ତା ସହିତ ଆଉ ଟମାଟର ସାଲାଡ ଆଉ ଏମିତି ଲଗେଇ ଖାଇଲୁ
ଓହୋ ଆଜି ରୋଷେଇ ବନ୍ଦ କି?
ଆଜ୍ଞା ମାନେ ହଁ ଆଜି ରୋଷେଇ ବନ୍ଦ।
ଆଉ କୁଆଡେ ସବୁ ବୁଲି ଗଲେଣି?
ନାଇଁ ବୁଲିନି ସେତେବେଳେ ଯାଇଥିଲ ହଁ ମାର୍କେଟ ଯାଇଥୁଲୁ।
ହୁଁ। ମାର୍କେଟ ଯାଇଥିଲେ କଣ ଆଇଁଲେ?
ମୁଇ ଏମାନେ ଖାଇବା ପାଇଁ ବି ସବୁ ସପିଙ୍ଗ କରି
ହୁଁ ହୁଁ।
ଆପଣ ଶୋ ନି ମାନେ ଶୁଅନ୍ତି କେତେ ବେଳେ?
ଆମେ ସେଇ ମୁଁ କାମ ନଥିଲେ ଆମର ସେଇ ସାଢ଼ ନାଟା ଦଶଟା ସୁଦ୍ଧା ଆମେ ଶୋଉ। ଆ ଇବେ ସବୁ ସେଇ ପିଇ ଶାଶୁ ଜଣେ ଆସିଚନ୍ତି। ଆଉ ଆମର ସେ ତାଙ୍କେ ଇ ଭାଇ ତାଙ୍କର ବାହାରେ ରୁହନ୍ତି। ଜଣେ ହାଇଦ୍ରାବାଦ ରେ ରୁହନ୍ତି ଜଣେ ଭୁବନେଶ୍ଵରରେ ରୁହନ୍ତି ଆଉ ସେମା ଦି ଜଣ ଆସିଛନ୍ତି ଛୁଆ କେଁ କଟର ଖାଇବା ପିଇବା ଇଏ। ଆଉ କିଏ କିଏ କାହାକୁ ମାଇଲା କିଏ କାହାକୁ ପିଟିଲା ଏମିତି ହେଇକି। ଆ ସାଢେ ଦଶଟା ହେଲାଣି ଶୋ ଏଗାରଟା ମୋବାଇଲ ଦେଖୁ ଆଉ ଏଇଆ କରୁ ଆଉ କଣ କରିବୁ। ଉଁ। ଛୁଆ ଶୋଇ ସାଇଲା ପରେ ଟିକେ ଫାଙ୍କା ମିଳେ ମୋବାଇଲ ଦେଖୁ। ଆମ ଝିଅ ଜମା ହଁ ଆମ ଝିଅ ମୁଁ ଯେପର୍ଯ୍ୟନ୍ତ ମୋ କାମ ସରିକି ନଯାଇଛି ବିଛଣାକୁ। ଆମ ଝିଅ ସେ ପର୍ଯ୍ୟନ୍ତ ସେ ଖଟକୁ ଯିବନି। ମୁଁ ଯିମି ମୋ ସାଙ୍ଗରେ ଯିବ ଗୋଡ ପକେଇଦବ ସାଙ୍ଗେ ଗୋଟେ ସେକେଣ୍ଡ ରେ ସେ ଶୋଇପଡିବ। ନଲେ ଶୁଦ୍ଧୁ ତାକୁ ହୁଁ ନଲେ ଶୁଧୁ ସେ ଶୋଇବନି। ମୁଁ ପଛେ ପଛେ ବୁଲଥିବ ମୋ ପଛେ ପଛେ ଇଏ କରୁଥିବ ଏମିତି ହିଁ କରୁଥିବ।
ଆଛା ଅପଣଙ୍କୁ ପୋଡ ପିଠା ଆସେ?
ହଁ ପୋଡପିଠା ଆସିବନି କାହିଁକି ତମର ଫେବରାଇଟ କି ତମର ପୁରା ପସନ୍ଦ।
ହଁ ମତେ ହଁ ମତେ ପୋଡ ପିଠା ବହୁତ୍ ପସନ୍ଦ।
ହୁଁ ହୁଁ ଆସ ଆମ ଘରକୁ କେବେ।
ମୁଁ ବା ଏଇନା କହୁଥିନି ମୁ ଏନେ ମତେ ତାଙ୍କୁ ବହୁତ ଭଲ ଲାଗୁଚି କଥା ହବା ପାଇଁ। ଆଉ ଏଇନା ତା ବାପାଙ୍କତିରେ କହୁଥିଲି। ମୁଁ କଇନି ଚିହ୍ନା ନାଇ ଜଣା ନାହିଁ କିନ୍ତୁ ମତେ ତାଙ୍କ କଥା ଟା ମତେ ବହୁତ ଭଲ ଲାଗୁଚି ଉଁ ହୁଁ।
ଆପଣ ବି ବହୁତ ମିକ୍ସିଙ୍ଗ ମାନେ ଆପଣ ବହୁତ ଭଲ।
ହୁଁ ହୁଁ ହୁଁ ମୁ ଏଇନା କହୁଥିଲି ମୁ କନି ଦେଖିଆ ଆଉ। ନା ଚଗଲା ଆମ ଝିଅଟା ମା ମାଡ ଗାଳିି ଖାଉଚି ଇଏ ଖାଉଚି କଣ କରିବୁ ତାକୁ କେତେ କଣ କରବି ତାକୁ ମୁଁ ସେଇ କଥା ମୁଁ ବସିକି ଚିନ୍ତା କରୁ କରୁନି ଛୋଟ ଛୁଆ ଟା ହସ
ମାନେ ଚଗଲା ହେବେ ସେତ ବହୁତ। ଚଗଲା ହୁଅନ୍ତି ଆମ ଘରେ ବି ବହୁତ ପିଲା ଚଗଲା।
ହୁଁ।
ଛୋଟ ପିଲା କାହିଁକି ହଷ୍ଟେଲ ଛାଡିବେ ମାନେ ଆ ଘର ପରିବାର ରେ ଏତେ ଦୂରରେ ରଖିବେ ଏତେ ଛୋଟବେଳୁ। ତାଙ୍କୁ ସେ ଘରେ ରୁହନ୍ତୁ ଚଗଲା ତ ଆପେ ଆପେ ଯିବ ନା ବଡ ହେଲେ। ପାଠ ପଢିବା ଦରକାର ଚଗଲା ହେଲେ ବି ମାନେ ସେ ପାଠ ପଢିବା ଦରକାର।
ହୁଁ କଣ କରିବି ପାଠ ପଢୁଛି ଯା ବହୁତ ଜ୍ଞାନ ହେଲେ କଣ କର ତାର ତ ସବୁବେଳେ ସାରିଲାନି ଆଉ କଣ କରମି ତାକୁ। ଚଗଲ
ଜାଣିଚ ଚଗଲାମୀ ଛାଡି ଯିବ ବଡ ହେଲେ ନିହାତି।
ହୁଁ। ତାପରେ ପୁଣି ଦେହ ଖରାପ ହବ ଯେମିତି ମାନେ ତାକୁ ଏଠି କୋଉଠି ବି ଭଲ ହବନି ସେ ସେ ଭୁବନେଶ୍ୱର ମାଟି ଟା ମାଣ୍ଡି ଦେଲେ ତା ଦେହ ଆପେ ଆପେ ଭଲ ହେଇଯିବ ଏମିତି ସିଏ।
ହଁ ସେଟା ଗୋଟେ ମାନସିକତା ବି ରହିଯାଇଛି ଏଠିକି ଗଲେ ଭଲ ହେଇଯାଏ ଦେହ। ସେଟା ବି ଗୋଟ।
ଏଠି ଏତେ ଜର ମୋର ମାନେ ମୁଁ କମ ମେଡିକାଲ ଧରିକି ଧାଁଏ ନା। କମିବନି ଲାଷ୍ଟରେ ସେ ତ ତାଙ୍କର ଥାଆନ୍ତି ଭୁବନେଶ୍ଵରରେ। କଣ କରମି ବାପା ନେଇକି ବସେଇଦବେ ବସ ରେ ବସ ରେ ଧରିକି ତାକୁ ଏକା ଯିମି। ଥରେ ତାର କଣ ହେଲା ଜାଣିଛ ନା ପୁରା ଏମ୍ଫେ ସନ ହେଇଗଲା ତାର ପୁରା ଝାଡା ହଉଥାଏ ନେଳିଆ ଝାଡା ଜର ପେଟ କାଟୁଛି ପେ ସେ କଟୁଚି ଏମିତି ହେଇକି ପୁରା ଇନଫେକ୍ସନ୍ ହେଇଗଲା। ଏଠି ଦେଖେଇ ଦେଖେଇ ଦେଖେଇ ଦେଖେଇ କମିଲାନି। ଫୁଣି ଲାଷ୍ଟକୁ ନେଇକି କିମ୍ସ ରେ ଆଡମି ସନ୍ କରନି। ସେ ମାନସ ସାର୍ ଜଣେ ଆମର ଉଁ, ତାଙ୍କୁ ଟ୍ରିଟମେଣ୍ଟ କରନ୍ତି। ଏଁ ଯୋଉ ସେଠି। ତାକୁ ନେଇକି ଫୁଣି ମେଡିକାଲ୍ ରେ ନେଇକି ତାକୁ ଆଡମିସନ୍ କନି। କରିକି ପାଞ୍ଚ ଦିନ ରଖିନି, ଖାଲି ଆଣ୍ଟିବାଇଟିକ ଡୋଜ୍ ଦେଲେ। ତାପରେ ଯାଇ କମିଲା ତାର, ତାକୁ ଧରି ଆଇନି। କିମ୍ସ ରେ ଆଡମିସନ୍ ହେଲା।
ସେତେ ମାନେ ଗୋଟେ ଟାଇମ୍ ରେ ହୁଏ ତାପରେ ପୁଣି ଭଲ ହେଇଯାଏ। ତ ବଡ ହେଲା ପରେ ଧୀରେ ଧୀରେ ସେଟା ଭଲ ହେଇଯିବ।
ହଁ ବା କଣ କରିବା ଆଉ।
ସେ ତ ଛୋଟ ପିଲାମାନାନଙ୍କର ସେମତି ବହୁତ ସାରା ପ୍ରୋବ୍ଲେମ୍
ନା ଆମେ ସେ ଛୁଆଟି ଦିନୁ ତାର ସବୁବେଳେ ତା ଦେହ ଖରାପ। କେତେବେଳେ ତାର ଭଲ ନାହିଁ। ଛୁଆଟି ଦିନଠୁ ତାର ସବୁବେଳେ ତା ଦେହ ଖରାପ।
ନାହିଁ ସେ ତ ମାନେ ରହିବନି ସେ ଟା ବଡ ହେଲା ପରେ ଧୀରେ ଧୀରେ ମେ ବି କିଛି ଥଣ୍ଡା ଫଣ୍ଡା ଯୋ ଥିବ ସେ ଆର୍ଲଜି ଟା ସେ ଆର୍ଲଜି ତ ବହୁତ ସାରା ମାନେ ଏମତି ସେମତି ବାସ୍ ଦେଖାଏ। ବଟ୍ ସେଟା ବଡ ହେଲା ପରେ ଭଲ ହେଇଯାଏ।
ଏତେ ବଡ ଛୁଆ ଟା ହେଲାଣି ତାକୁ କଣ ନ ଦିଆ ହଉଚି, ସେ କଣ ନ ଖାଉଚି। କିଛି ଖାଦ୍ୟ ଖୁଜୁନି। ଆଜି ପର୍ଯ୍ୟନ୍ତ ଛୁଆ ମାନେ ନିଜ ହାତରେ ଖାଇଲେଣି ସାତ ବର୍ଷର ଛୁଆ ହେଲାଣି। ତାକୁ ନ ଖୋଇଦେନେ ଖାଇବନି। ଓ କେହି ଛୁଆ ନାହାନ୍ତି, ଏକା ଇଏ ଥିଲା। ଅତ୍ୟଧିକ ଗେହ୍ଲା ହେଇଯାଇଚି, ଯାହା କହିବ ଆମେ ତା ପାଖର ସବୁ ଆଣିକି ସମସ୍ତେ ଦେଲେ। ଆଉ ମନ ବଢିଲା ଫୁଲିଲା ଆଉ କିଛି ତ କନେ ସମ ସେ ତୋମକୁ ପାଟି କରିବେ, ମୋତେ ପାଟି କରିବେ, ଚା ରେ କଣ କଣ ପାଇଁ ଇଏ କରୁଛୁ। ଏଇ ଭଳିଆ ଆଉ। ଆଉ। ହଁ ସେ ପୁଟଳ ଆଳୁ ଭଜା ହେଇଥିଲା ଆଉ ଉଁ, ସେ ନାନୀ କହିଲେ ମୁଁ ଖାଇମି ଅଟା ଚକୁଳି ଯିଏ ତାଙ୍କୁ କରିକି କି ଦିଆହେଲା, କ୍ଷୀର ଫୁଟା ହେଇଥିଲା, ସନ୍ତୁଳା ହେଇଥିଲା। ସେି ମାଙ୍କିଡି ଆମର ଯଦି ଖାଲି ଆଳୁ ଭାଜିିକି ଦବ ସିଏ ଖାଇବ। ରୁଟି ନେଇକି ଖାଇବ। ଆଉ ଯଦି ପୁଟଳ ଆଳୁ ମିଶିଚି ସିଏ ଖାଇବନି ବରା ହେକେ ପାକ କାନ୍ଦିଲା ବର ପାଟି କନି। ମୁଁ ସ କୌଣସି ପନିପରିବା ଜିନିଷ ଖାଇବୁନି ଦେହର କେମିତି ଭିଟାମିିନ୍ ହବ। କେମିତି ଭିଟାମନ୍ ହବ।
ତାଙ୍କୁ କୁ ପରିବା ତରକାରୀ ଖାଇକି ସବୁ ପରିବା ତରକାରୀ କରିକି ଦେବେ।
ହଁ ତା ଏଜ୍ ଅନୁସାରେ ତାର ହେଲଥ୍ କମ୍। କେତେ କି ସିଏ ହେ- ଏଇନା ତାର ହବା ପଚିଶି ଛବିଶ ସିଏ କୋଡିଏ ହେଇଥିବ କି ନାଇଁ। ଆଉ ତାକୁ କଣ ନ ଦିଆ ହଉଚି କି ପ୍ରୋଟିନ୍ ପାଉଡର ଆଣିକି ଦଉଚି। ହର୍ଲିକ୍ସ୍ ଦଉଚି, ପିଡିଆସୁର ଦଉଚି, ଏ ଯୋଉ ଏଟା କଣ ତି?
ଏଟ କେଶର ବାଦାମ ର ସେଟା କନ୍ତି? ତାକୁ ବି ଆଣିକି ଦଉଛି ଆଉ ସବୁ କଥା ଆଣିକି ଦଉଚି ତାର ଯଦି ନହବ। ଆଉ ଏଉଡା ଦିଆ ହେଲେ କଣ ଅଛି ଯୋଉ ପନିପରିବାରେ ତ ଭିଟାମନ୍ ଅଛି ଖାଉନି। ହୁଁ,
ହୁଁ। ଆଉ ଖାଇବା ଦେଲେ ନା ହଷ୍ଟେଲ୍ ରେ।
ସପ୍ ଖୋଲା।
କଣ କହିଲ?
ଓହୋ। ଆଜି ହେଇନି ତାହେଲେ କଣ ଖାଇଲ ପୁଣି
ପୋଇ ଭାବସେ ବା ଦିନ ରଖି ଦେଇଥିଲୁ, ଆଉ ଯାହା ମୋ ପାଖରେ ଥିଲା ସବୁ ଲଗେଇକି ଖାଇଦେବି ହଷ୍ଟେଲ ନାଇଁ ତ କମ ଛୁଆ ଅଛନ୍ତି ଗୋଟେ ଗୋଟେ ଦିନ ସେମତି ପ୍ରୋବ୍ଲେମ ହେଲେ ଚେଇ ଚଲେଇ ଦଉ ଆଉ ଆଉ ସେମିତି ଘରେ ତ ନାହିଁ ମାନେ ଯେତେବେଳେ ଯାହା ଇଚ୍ଛା
ହ ଯେତେବେଳେ ଯାହା ଇଚ୍ଛା ଖାଇବ। ହୁଁ
ମେସ୍ ଯେମିତି ହଷ୍ଟେଲ ସେମିତି, ହଷ୍ଟେଲରେ ବି ମେସ୍ ଅଛି ସେଇଟା ସେଇ ଟାଇପ ର
ତମେ ଚୁଲା ଫୁଲା ନେଇକି ରୋଷେଇ କଲନି?
ଚୁଲା ବି ବହୁତ ବାଟରୁ ଆସୁଥିଲୁ ନା ଚୁଲା ଆଣିପାରିବୁନି ମାନେ ତା ହଷ୍ଟେଲରେ ଯେହେତୁ ଅ ପ୍ରବ୍ଲେମ ଯଉ ରୋଷେଇ ତ ହଉ ସେ କଉ ଗୋଟେ ଗୋଟେ ଦିନ ନହେଲେ ନା ଏମତି ଆଡଜଷ୍ଟ କରିଦବୁ ସବୁବେଳେ ହବନି ଯେ। ଆଜ୍ଞା କିଛି ନହେଲେ ଆମ ହୋଟେଲରୁ ବି ଅର୍ଡର କରିକି ଖାଇପାରିବୁ
ହୁଁ ଅଛି ସେ ତମେ କେତେ ଭାଇ ଭଉଣୀ ଘରେ ସବୁ କେହି କେ ଅଛନ୍ତି?
ଦୁଇ ଭାଇ ଭଉଣୀ, ବାପା ମା, ଦାଦା ଖୁଡ଼ି ତାଙ୍କର ଦାଦା ଖୁଡିଙ୍କର ପୁଅ ଝିଅ ଆଉ
ସମସ୍ତେ ସମସ୍ତେ ସାଙ୍ଗ ହେଇକି ଅଛ?
ସମସ୍ସ୍ତେ ସାଙ୍ଗ ହେଇକି ଅଛୁ
ଓ ହୋ।
ଆପଣଙ୍କର ଘରେ ସମସ୍ତଙ୍କର ଦେହ ଭଲ ନା?
ହଁ ଭଲ, ଅଛନ୍ତି ଭଲ ଆମର ତ ବାପା ବା ହେବ ଅପରେସନ ସିଏ ତାର ହବ ସ୍ଥାନ ସିଏ ବି ହବ ଅପରେସନ ସବୁ ଏମିତି ହେବେ ସବୁ ଅଛନ୍ତି ମାସ ଦି ମାସ ଭିତରେ।
ମାନେ କଣ ହେଇଛି କି ଦେହଖରାପ?
ତାଙ୍କର ତ ହେଇଛି ଟ୍ୟୁମର ହେଇଛି ମୋ ସାନ ଯାଙ୍କର, ବାପାଙ୍କର ସ୍ପଲିନ୍ ଟା ବଢି ଯାଉଛି ତ ସେ ସେଥି ସେ ସାତ ବର୍ଷ ହେଲାଣି ଏମସ ରେ ଟ୍ରିଟମେଣ୍ଟ ହଉଛନ୍ତି।
କହୁଛନ୍ତି ସେ ହେବେ ଆଉ ହୁଁ।
ହଁ ହଁ ମୁ ଦେଇଛି ନାଇଁ ଅପେରସନ ହେଇଗଲେ ତ ଭଲ।
ହୁଁ
ଟିକେ ହେଲ୍ଦି ଖାଇବା ଖାଇବାକୁ ପଡିବ ଆଉ।
ହଁ ଝିଅ ଟା ଡାକୁଛି ହଉ ତାହେଲେ, ହଁ ହ ହଁ ହ।